ହ୍ୟାଲୋ ଶୁଭୁଛି?
ହଁ।
ହ୍ୟାଲୋ ହଁ କୁହନ୍ତୁ। କଣ ମୁଁ ଶୋଇଛି ଆଉ
ହୁଁ।
ଆପଣ?
ମୁଁ ବି ଗଢୁଥିଲି ଆଉ ମୁଁ ବି ଗଢୁଥିଲି ଆଉ।
କିଛି କାମ ନାଇଁ କି?
ହଁ ଅଛି ହେଲେ ବି ଏଇଟା ବି ଗୋଟେ କାମ।
ହଉ ଶୋଇବା ଟା।
ତୋର କିଛି କାମ ନାଇଁ ଯେ
ହଁ ମୁଁ ଦିନେ କାମରେ ଶୁଏ ଆଉ। ଆଉ ଆପଣ କଣ ଖାଇସାରିଲେଣି।
ହଁ ତମେ।
କଣ ଖାଇଲେ?
ମୁଁ କାହିଁ କହିବି କହିଲ।
ଆଁ
ମୁଁ କାଇଁ କହିବି ତୁମକୁ କହିଲ।
ଏମିତି କି କଥା।
ମୋ ଇଛା।
ଆରେ
କାଇଁ କେତେ ଲୋକ କୁ ଜଣେଇବ କି। ମୁଁ କଣ ଖାଇଲି କହିଲ ତ କା ଖାଇବାରେ ନଜର ପଡିଗଲେ।
ତମେ କଣ ବହୁତ ମୋଟା କି।
ହଁ।
ସେଇଆ କମି ଯିବ ବୋଲି ସେଇଥିପାଇଁ କହୁନା ଆଉ।
ପତଲା ହେଇଗଲେ ପ୍ରୋବ୍ଲେମ୍ ନୁହଁ କି।
ହଁ ପତଲା ହେଇଗଲେ ପ୍ରୋବ୍ଲେମ୍ ସେମତି ବି ହଁ ଜଣ ଜଣଙ୍କର ହବ।
ସେୟା ତ ମୁଁ କାଇଁ କହିବି କହିଲ। ଯଦି ମୁଁ କିଛି ଭଲ ଜିନିଷ ଖାଇ ଦେଇଥିବି। ଆଉ ଜଣେ ଖରାପ ଜିନିଷ ଖାଇଥିବ ଭାବ।
ହଁ ତ ନଜର ପକେଇଦବ।
ହଁ ସେକେ ସେଥିପାଇଁ।
ହଁ ବଢିଆ ଆମ ଭଲ ଆଇଡିଆ ହାଁ।
ସେ ନ ସେ ନ ଚାହିଁଲେ ବି ଯଦି ତାକୁ ଇଚ୍ଛା ହବ ତ ତାର ନଜର ପଡିଯିବ ନା।
ସେଇଟା ବି ଠିକ୍ କଥା।
ହୁଁ।
ହେଲେ ଯେ କଣ ଖାଇଲେ କହିିବି ପାରିବେ ଏମିତି ନାହିଁ ପୁରା କହିହବନି।
ନା ନା ମତେ ମୁଁ ଟିକେ ବହୁତ ଭଲ ଜିନିଷ ଖାଇଛି ଏବେ। ଦେଖ ତୁମେ ଯଦି ଖାଇଥିବ ଏମିତି। ପମ୍କିନ୍ ଚନା ଟାଇପ୍ ର ତ ନଜର ପଡିଯିବ ନା ପୁଣି।
ନାଇଁ ନାଇଁ ମୁଁ ଅଣ୍ଡା ଖାଇଛି।
ଆଚ୍ଛା ମୁଁ ତାଠୁ ବି ଟିକେ ଭଲ ଜିନିଷ ଖାଇଛି ତ।
ଓହୋ ହଁ ଖାଇଥିବ ତମର ବଡଲୋକିଆ ଘର ଖାଇଥିବ କଣ। ଏ ସି ଫେସିରେ ଶୋଉଛ ଯେତବେଳେ ଖାଇଥିବ ବି ସେମ
ତମେ କେମିତି ଜାଣିଲ ମୁଁ ଏ ସିରେ
ହେ ଆଜୁମ କରିକି କହିଦେଲି ଆଉ ତମେ ବି ହଁ ମାରିଦେଲ ସଇଲା ଜାଣିଗଲି ଆଉ।
ତ ଏମିତି ଏଯ୍ୟୁମ୍ କଣ କରୁଛ?
ଭାବିଦେଲି କି ଦେଖିବା ମୁଁ କହିଦିଏ କଣ କହୁଛନ୍ତି ଦେଖିଲା ବେଳୁକୁ ତୁମେ କହିଲ ତମେ କେମତି ଜାଣିଛ ତମେ। ତାମାନେ ତମେ ଶୋଉଛ ଆଉ ଏ ସିରେ ଆଉ।
ୟେସ୍।
ସରିଲା ଆଉ।
ଭେରି ଗୁଡ।
ହଁ। ତମେ ଇୟର ଫୋନ ଲଗେଇକି ତାହେଲେ କଥା ହଉଛ?
ହୁଁ।
ଓହୋ ଆଉ। ମୁଁ ଖାଇଲି ଅଣ୍ଡା, ଭାତ। ଆଉ ଡାଲି। ଏଇରା ସବୁ ଆଉ ଆଜି ସନ୍ଧ୍ୟାବେଳେ ଟିକେ ଖାଇ ଦେଇଛି ବେଶୀ। ଜଣଙ୍କ ସହିତ ଯାଇଥିଲି ଦିଟା ଜିନିଷ ମଗେଇଥିଲୁ ଭାବି ଥିଲି ଜଣେ ଖାଇବ ତାପରେ ସେ କିଛି ଖାଇଲାନି ଏକା ସବୁ ଖାଇଲି ଆଉ।
ମୁଁ ବି କ ଆଜି ଜଣଙ୍କ ସହିତ ଖାଇବାକୁ ଯାଇଥିଲି କଣ ହେଲା ଜାଣିଛ ନା?
କଣ ହେଲା?
କଣ ହେଲା ସେ ନିଜେ ତା ଜିନିଷ ତ ମତେ ଅଧା ଖୁଏଇଲେ ଖୁଏଇଲେ। ପୁଣି ମୋ କ ମୋ ତାପରେ। ତ ଏମିତି ହବା କଥା ନା ମୁଁ ଯୋଉଟା ମଗେଇଥିଲି ସେଇଟା ବି ଅଧା ଅଧା ଖାଇବା କଥା। ନା ସେଇଟା ଖାଲି ତୁମେ ଖାଅ।
ଓହୋ ଆଉ ତମେ ତ ମୋଟା ତମେ କଣ ଖାଇପାଇଲ?
ଯେ ପି
ତମେ ତ ତିନି କିଲୋ ଚାଉଳ ଖଣ୍ଡେ ଖାଇବା କ ତ ଆଡେ ଛୋ-ଛୋଟ ଜିନିଷ ମଗେଇଥିବ ଖାଇପାଇଲ?
ନା ପା।
ତମେ ତ ମିନିମମ ତିନ ଚାରି କିଲୋ ଭଳିଆ ଚାଉଳ ଖାଉଥିବ ଭାତ।
ହଁ।
ତ ଏତିକି ଜିନିଷ ତ କିଛି ନୁହ।
ମୁଁ ସେଇଟା ମୁଁ ମୁଁ କେତେବେଳେ ଖାଇନି ଇଏ କରୁଥିନି ନା।
। ଅଳସୁଆ ହେଇଥିବ ସେଥିପାଇଁ।
ତ ମୁଁ ଆ ଇ ଡୋଣ୍ଟ ନିଡ ଟୁୁ ଗୋ ଟୁ ଡ୍ରିମ୍।
ତମେ ଟିକେ ଇଙ୍ଗଲିଶ କଣ ପାଇଁ କହୁଛ ଓଡିଆରେ କ କଥା ହଉଚ ଓଡିଆରେ କଥା ହଉନ ଏଟା ଓଡିଆରେ।
ଆଚ୍ଛା ଆଚ୍ଛା ଆଚ୍ଛା ଆମ ସୋ ସରୀ ଆମ ସୋ ସରି।
ପୁଣି।
ଆଚ୍ଛା କ୍ଷମା କରିଦେବେ।
ଆଜ୍ଞା ଆପଣ ଜୀମ ଟିକେ ଯାଆନ୍ତୁ।
ନା ନା ମ
ବ୍ୟାୟାମ କରିବେ ବ୍ୟାୟାମ।
ନାଇଁ ବ୍ୟାୟାମ ତ ରୁମ ରେ ବି କରିହେବ ତ ଜିମ୍ ଯିବାର କଣ ଦରକାର ଅଛି?
କରୁଛ।
ନା ମୁଁ ଠିକ ଅଛି ମୁଁ ମୁଁ ମୋଟା ହେଇକି ଖୁସ୍ ଅଛି।
ଓହୋ ଭଲ ଆଉ। ମୋଟା ହେଲେ ଲୋକଙ୍କ ଉପ ତକଲିଫ ଥାଏ ତମକୁ ତମର ଭଲ
ହୁଁ ହୁଁ।
ଆଉ
ତୁମେ ମୋଟା ନା ପତଲା?
ମୁଁ ତ ସ୍ଲିମ୍ ନାଇଁ କହିବ ମୁଁ ଠିକ ଅଛି ପୁରା ଫିଟ୍।
ଆଚ୍ଛା ପେଟ ଫେଟ ବୋଧେ ବାହାରିଛି? ଓ ଭାଇ
ହଁ।
ଆଚ୍ଛା। ଜିମ୍ ଯାଅ ତାହେଲେ ତୁମେ?
ହଁ ଜିମ୍ ଯାଏ। ମୁଁ ଇନ୍ଷ୍ଟା ଫିଷ୍ଟାରେ ଫଟୋ ପୋଷ୍ଟ କରୁନି ନହଲେ
ନହେଲେ
ନହେଲେ ମାନେ ବହୁତ ଲୋକ ପସନ୍ଦ କରିବେ ମତେ ଲାଇକ କରିବେ, କମେଣ୍ଟ କରିବେ, ଏମତି ଆଉ।
ଆଚ୍ଛା। ଝିଅ ମାନେ ବି?
ହଁ ଯାହାକୁ ଭଲ ଲାଗିବ, ଏମତିରେ ଝିଅ ପୁଅ କଣ ଯାହାକୁ ଭଲ ଲାଗିବ।
ଆଚ୍ଛା। ତ କରୁନ।
ନାଇଁ କରିନି, କରିବା ଆଉ।
ତ କରୁନ।
କରୁନି ଦେଖିବା କରିବା ଆଉ।
ତାପରେ ସିନା ଦେଖିବା କେତେ ଜଣ କରୁଛନ୍ତି କେତେ ଜଣ ନାହିଁ?
ହଁ ଏମତି ତ ମୋ ପାଇଁ ହଣ୍ଡ୍ରେଡ ପରସେଣ୍ଟ ଗ୍ୟାରେଣ୍ଟି ବି କରିବେ।
ଆଚ୍ଛା। ଯିଏ କରିବା କଥା ସିଏ କରିବ କି ନାଇଁ?
ହଁ ଆଉ। ସିଏ କରିବନି ଆଉ
ସିଏ ନକରିଲେ?
ସିଏ ନକରିଲେ କଣ ଫାଇଦା ଆଉ।
ତୁମେ ତ ଚାହୁଁଥିବ ସେ କରଉନି କହିକି।
ନାଇଁ ସେମିତି ମିତି ମୁଁ ଚାହେଁନି। ମୁଁ ମୁଁ ଚାହେଁ
ତୁମେ ତ ତାର ତାର ଫରକ ହି ନ ପଡୁଥିବ ସେ କରିବୁ ନ କରିବୁ କିଛି ନାହିଁ।
ଦେଖିଆ।
ହ
ମୁଁ ତ ଚାହେଁ ସେ କରୁ।
ଉଁ ହୁଁ।
ହଁ ରେ ଲାଭ କଣ?
ଲାଭ ସେମତି ହେଲେ ତୁମେ ତାକୁ ଖାଲି ପଠେଇ ପାରିବ କି, ଦେଖ ମୁଁ କେମତି ଦେଖାଯାଉଛି?
ହଁ, ସେଥିରେ କଣ? ନା ହେଥିରେ କଣ ଖାଲି ଇନଷ୍ଟାରେ ପୋଷ୍ଟ କରିଦେଲେ କଣ ହବ?
କିଛି ହବନି।
ତ ଆଉ ମତେ ବି ସେ କଣ?
କି ତମକୁ
ତମକୁ ସେ କରିବନି ଆଉ ତୁମକୁ ସେଇଟା କିଛି ଲାଗିବନି ବୋଲି।
ହଁ ମ୍ୟାଡ଼ାମ, ମୁଁ ବୁଝିପାଇଲିନି।
କି ତମେ ଯଦି ପୋଷ୍ଟ କରିଲ ଆଉ ତୁ ତମକୁ ସେ ରିପ୍ଲାଏ ଦେଲାନି ହେଲେ ତମକୁ କିଛି ଲାଗିବନି?
ହୁଁ ହୁଁ। ମୋତେ ଆକଚୁଆଲି ଇନଷ୍ଟା ଫିନିଷ୍ଟା ଟା ବେଶୀ ଭଲ ଲାଗେନା ତ ମୁ ଖୋଲିବା ଦୂରର କଥା ଏଇଟା ଗୋଟେ କହିଦେଲି ଆଉ ଯିମ ବି ଯିବା ଦୂରର କଥା ବୋଧେ କାରଣ ମୁଁ ଅଳସୁଆଟା।
ଆଛା। ତମକୁ ସମସ୍ତେ ଏନକରେଜ କରନ୍ତି ଜିମ୍ ଯିବା ପାଇଁ ନା କେହି ମନା କରନ୍ତି?
ତମେ ଟିକେ ଓଡ଼ିଆରେ ଭଲସେ କୁହ ଜାଣି
ତମକୁ ସମସ୍ତେ ମାନେ ଚାହିତ୍ କରନ୍ତି? ଜିୱାଇ ଏମ ଜିମ୍ ଯିବା ପାଇଁ
ହଁ ମୋ ସାଙ୍ଗମାନେ।
ଆଛା ଆଉ କିଏ ତୁମକୁ ଦୂର ଉତ୍ସାହିତ କରିନାହାନ୍ତି।
ହଁ ଆଉ ଯ ସାଙ୍ଗରେ ଅଛି। ଆଉ ଗୋଟେ ସାଙ୍ଗଟେ ଅଛି କରେ ସେ
କଣ କୁହେ ସେ?
ଯେଁ ଜିମ୍ ଯାଇଙ୍କି କଣ କରିବ ଯାଉନ
ଆଚ୍ଛା କଣ ପାଇଁ ସେ ମନା କରେ?
କେଜାଣି ମୁଁ ବି ଜାଣିନି ମନା କରେ ତ ଆଉ।
ତ ତୁମେ ମାନ ତା କଥା?
ହଁ। ନହେଲେ ତ ମୁଁ ଆ ଜିମ୍ ଯାଇଥାନ୍ତି ଏବେ ଯାଇନି କାହିଁ
ତୁମେ ପା ଏ ହେ କେତେ ମିଛ ତୁମେ ପା ଏବେ କହିଲ ତ ତୁମେ ପା ଷ୍ଟାର୍ଟିଂରୁ କହିଥିଲ ତୁମେ ଜିମ୍ ଯାଅ ବୋଲି କେ ତୁମେ ମିଛ କହୁଥିଲ?
ଆରେ ଜିମ୍ ନାଇଁ ମୁଁ ଖାଲି କାମ କରେ ଦେଶୀ କାମ କରିକି ମୋର ସିକସ ପ୍ୟାକ୍ ଆଉ ମାନେ ବହୁତ ଭଲ କରିଛି। ପଖାଳ ଖିଆ ବଡି ଜାଣିଛ?
ଆଚ୍ଛା ହୁଁ।
ଜାଣିଛ କି ନାହିଁ?
ହଁ ପା।
ସେଇ ପଟି
ହଉ ସାର୍ ଆପଣ ଯାଆନ୍ତୁ ଆପଣଙ୍କର ଦେଶୀ କାମ କରିବେ ଆମର ତ ଟିକେ ଟାଇମ୍ ହେଇଗଲା ଆମେ ରଖୁଛୁ ଆଉ।
ହଉ ହଉ ଆପଣ ରଖନ୍ତୁ ଯାନ୍ତୁ କଣ କରିବେ ଆଉ।
ହୁଁ ଶୁଭରାତ୍ରି।
ଜ୍ଞା